ହାଲୋ।
କଣ କରୁଚୁ?
ଝାଡୁ କରିବାକୁ ଯାଉଚି ତୁ କଣ କରୁଚୁ?
ମୁଁଇ ଭଜା ଭାଜୁଛି।
ହଁ କି ଭଜା ଭଜା ଭାଜୁଚୁ ଆଜି?
କାଙ୍କଡ଼ ଆଳୁ।
କି ଭଜା ଭାଜୁଚୁ?
କାଙ୍କଡ଼ ଆଳୁ ଭାଜୁଚି।
ଅ ହଁ କାଙ୍କଡ଼ ଆଳୁ ଭଜା ଟା ଭଲ୍ ଲାଗେ ପଖାଳରେ ଖାଇବାକୁ।
ହଁ।
ପ ପ୍ ପଖାଳରେ ଖାଲି ମାନେ ଶୁଖିଲା ଲଙ୍କା ଫୁଟଣ ଦେଇକି ଭାଜିବୁ।
ହଁ।
ପିଆଜ ଫିଆଜ କିଛି ଦବୁନି ଗୋଲ୍ ଗୋଲ୍ କି ବାକି କାଟିବୁ। ନାଇଁ
କାଙ୍କଡ଼ କୁ ଗୋଲ୍ କାଟିବି ନା?
ହଁ କାଙ୍କଡ଼କୁ ଗୋଲ୍ ଗୋଲ୍ ଆଳୁକୁ ଗୋଲ୍ ଗୋଲ୍ ହେଲା। କାଟିକି ଖାଲି ଏ ତେଲ ଫୁଟ ହଁ କସିକି ଭାଗେ ଲଙ୍କା ଗୁଣ୍ଡ ଦେଇଦବୁ। ଆଉ ଭାଜିବୁ ଯେ ପଖାଳରେ ଖାଇବୁ ଦେଖିବୁ ବଢ଼ିଆ ଲାଗିବ ଲୋ।
ହୁଁ ହୁଁ।
ମୁଁ କାଙ୍କଡ଼ ଆଗୁରୁ ଟୋଟାଲ୍ ଖାଏନି।
କାଙ୍କଡ଼ ଭଲ ଲାଗୁଚି ଯେ
ବର୍ଷା ଉଠେଇଛି ନା?
ହଁ ବର୍ଷା ପା ଆଜି ଦିନ ସାରା ପା ବର୍ଷା ଢାଳିଚି।
ହଁ ଇଆଡେ ନାଇଁ।
ବାରଟା ବେଲୁ ଏତେ ଜୋରେ ବର୍ଷା ହେଲା ସଖାଳେ ନଥିଲା। ମୁଁ ଏଇ ଲୁଗା ପଟା ଦି ଖଣ୍ଡ ସଫା କଲି। ବାରଟା ବେଳୁ ଏତେ ଜୋରେ ବର୍ଷା ଢ଼ାଳିଲା ଯେ କହନି ପୁଅ ସ୍କୁଲ୍ ରୁ ଆସ୍ ଆସିଲା ବେଳୁକୁ ପା ଗାଡିରୁ ଓହ୍ଲେଇକି ମାନେ ବୋ ଛତା ନେଇକି ଯାଇଥିଲେ ଆସିବ ବୋଲି ତା ମୁଣ୍ଡ ବ୍ୟାଗ୍ ଫ୍ୟାଗ୍ ସବୁ ଓଦା ହେଇଗଲା।
ହୁଁ ଜୋର୍ ବର୍ଷା ହେଇଛି ଆଉ
ହଁ ପୁରା ଗାଜିକି ବର୍ଷା ହେଇଚି। ଇଏ ବି ଆସିଲା ଆଳକୁ ବି ବର୍ଷା ଢାଳୁଥୁଲା କେଜାଣି କୋଉଠୁ ପିନ୍ଧିକି ଆସିଥିଲେ? ଆଉ କମିଲା କେତେ କହିଲୁ ଅଢେଇଟା ଖଣ୍ଡ ବେଳକୁ କମିଲା ବର୍ଷା। ପୁରା ଅଢ଼େଇ ଘଣ୍ଟା ଆଁ ମ୍ ବର୍ଷା ହେଇଚି ଜୋରସୋର୍। ହେଲେ ବି ଫ୍ୟାନ୍ ନ ଦେଇକି ବସି ହଉନି।
ହୁଁ ଗରମ ଆହୁରି ହବ ଛାଡ଼ିବନି ଏବେ।
ହଁ ଗୁଳୁ ଗୁଳି ତ ଲାଗୁଚି ଠାକୁର ଅଣସର ଘରେ ଅଛନ୍ତି। ଯାହା ତ ହେଲେ ଗୁଳୁଗୁଳିଟା ଲାଗିବ ଯେତେ ବର୍ଷା ହେଲେ ବି
ଗୁଳୁଗୁଳି ଲାଗିବ ହଁ।
ହୁଁ। ଆଉ କଣ କହ?
ଆଉ ରାତିରେ ଖାଇବାକୁ କଣ କରିବୁ?
ଆ ରାତିରେ ଆଜି କଣ କରିବି ରୁଟି କରିବି ଭାବୁଛି କହୁଥିଲେ କଣ ଛତୁ ଟିକେ ଆଣିବେ ବୋଲି ଯଦି ଆଣିବେ ସେୟାକୁ କରିଦେବି ଆଉ ଆ ଏମତି ସେ ପରିବା ଖାଇ ଖାଇ ପୁରା କଣ ସେଇ ଖାଲିଇ ଯେଉଁ ଛଞ୍ଚିଣା ନିଅ ଯଦି ମୁଁ ଏଥର ମନା କଲି ମୁଁ କହିଲି ଆଉ ଛଞ୍ଚିଣା ଆଣିବନି। ଦି ଥର ହେଲାଣି ଛଞ୍ଚିଣାକୁ କଣ ପାଉଛନ୍ତି ଧରିକି ପଳେଇ ଆଉଛନ୍ତି।
ଛଞ୍ଚିଣା ଗୋଟା ଭାଜୁନୁ?
ଗୋଟେ ଭାଜିଲେ ବା ପା ଭଲ ପାଉନାହାନ୍ତି ଖାଇବାକୁ ଗୋଟା ଭାଜିଲେ ନଡିଆ ଥିଲେ ଗୋଟା ଭାଜିଲେ ଟିକେ ଭଲ ଲାଗେ ଖାଇବାକୁ। ତା ମାନେ ପୁରଟା ଭିତରେ ପୁରା ଭଲସେ ଦେଇକି କଲେ ଭଲ ଲାଗେ ତାପରେ ବି ଯୋଉ ଵଙ୍କା ଟଙ୍କା ଛଞ୍ଚିଣା ପୁରା ମୋଡି ମାଡି ଛଞ୍ଚିଣା। ତାକୁ କଣ ଗୋଟା ଭାଯିବୁ ମୁଁ ତାକୁ ପୁରା ଯୋଉ ଗୋଲ ଗୋଲ ଯେମିତି ଆଉଁ ତାକୁ ପୁରା ସରୁ ସ ସରୁସରୁ କରିକି କାଟି ଦେଉଛି କାଟି ଦେଇକି ଖାଲି ଫୁଟଣ ପିଆଜ ଟିକେ ଦେଇକି ଫୁଟାଇକି ଳ ପକଉନି ତାକୁ ଭାଜି ଦଉଛି ସିଏ ତ ଏତେ ଭାଜିଦେଲେ ତ ଏତିକି ଟିକେ ହେଇଯାଉଛି।
ହଁ।
ଭାଜ ଦଉଛି ସେ ଆଉ ଟିକେ ଟିକେ ଖାଇଦଉଛୁ ଗରମ ଭାତରେ ଆଉ କଣ କରିବି?
ମାନେ ମତେ ଏତେ ଥଣ୍ଡା ହେଇଯାଇଛି ଟିକେ ମୋ ମୁହଁ ପୁରା ଫୁଲି ଯାଇଛି।
ହଁ ଥଣ୍ଡା ପ୍ରବଳ ସୋରିଷ ତେଲ ଟିକେ ଗରମ କରିକି ଲଗେଇ ପଡଲୋ।
ହଁ ବା ପୁରା ମୁହଁ ପୁରା ଫୁଲି ଯାଇଛି କେଡେ ଜୋର।
ସୋରିଷ ତେଲ ଟିକେ ଘଷି ହେଇ ପଡ ପାଦ ଫାଦ ଯିବୁ ଡିଉଟି ଯେ ଘଷି ଘାସି ହେଇ ପଡ ବସି। ଟିକେ ଚା ପିଇଲୁଣୁ?
ହଁ ଚାହା ଟିକେ କରିକି ପିଇଲିି ଭାଇନା କହିଲେ କହିଲେ ମତେ ଟିକେ ଦେ ତାଙ୍କୁ ବି ଥଣ୍ଡା। ତିନି ଦିନ ହେଲା ପଖାଳ ସେ ଖାଉଛନ୍ତି ସେଇ ପଖାଳୁକୁ ପଖାଳୁକୁ ଖାଉଛନ୍ତି କେହି ଆମେ ଖାଉନୁ।
ହ ହଁ।
ଅଂଶୁ ତ ସ୍କୁଲ ଖୋଲା ଦିନରୁ ତାର ଆଉ ପଖାଳ ନାହିଁ।
ହଁ ହଁ।
ଆଉ ମତେ ତ ଥଣ୍ଡା କୁ ଜର ମୁଁ ତ ପଖାଳୁ ଖାଉନି।
ଆଁ -ହଁ।
ସେ-ସେ ସେଇ ପଖାଳ ସେଇ ପଖାଳ ଅଛି ମୁଁ ଅ-ଅଳ୍ପ ଦିଟା ଗରମ୍ ଭାତ ରାନ୍ଧ ଦଉଚି ଦି ପରେ ଖାଇ ଦଉଚୁ ସରିଯାଉଚି। କିନ୍ତୁ ଯଉ ମେନ୍ ହାଣ୍ଡି ଥିଲା ଆଜି ସେ ସଇଲା ତଥାପି ମୁଠା ଦିମୁଠା ଥିଲା ଗୁରୁବାରେ ଆଉ ଫିଙ୍ଗିବି ନା ତ ସେଟାକୁ ସେଇ ଭାତରେ ପ ପକେଇକି ମିଶେଇ ଦେଇଚି ପାଣି ଦେଇ ଦେଇଚି ସେ ଖାଇବେ କାଲି ଯଦି ଦିଇଟା ଖାଇଦେବେ ସରିଯିବ କାଲି ଅଳ୍ପ ଅଛି ମାନେ ଗୋଟେ ଟିଫିନ୍ ରେ ଟିଫିନିଏ ଭାତ ଅଛି।
ହଁ- ଆ ସେ ବା ଦେହ ପା ଖରାପ ହେଲେ ବା ଭାତ ଗୁଡା ଯେମିତି ଜମା ସରିବନି ହେମିତି ଲାଗିବ। ହଁ- ବହୁତ୍ ଗୁଡେ ଭାତ ପକା ହବ ଆମର ଏଇ ଯଉ ଖୁଡି ଯଉ ଦିନ ଗଲେ କମ୍ ଭାତ ସେଦିନ ପକା ହେଇଚି ନା ଭାତରେ ସେଦିନ ପୁରା ପଚୁପୁଚିଆ ହେଇ ଯାଇନଥିଲା ନା ତ ମୁଁ ରାନ୍ଧଥିଲି ତୁ ବା ଥିଲୁ।
ହଁ- ହଁ।
ସେଦିନ ଗଲୁନୁ କି?
ହଁ -ହଁ।
ହଁ- ସେଦିନ ଭାତରେ ତ ଯ-କେମିତି ଗୋଟେ ହେଇଯାଇଥିଲା ଭାତଟା କହିଲୁ ଦେଖି। ହଁ ଠିକ୍ ଠାକ ମୁଁ ଦେଖିକି ଗାଳିଲି ଏମିତି କଣ ଭାତ ଟା ହେଲା ସେଦିନ। ଆଉ ତାପରେ ତ କେତେ ଗୁଡେ ଭାତ ଥିଲା ଯେ କେହି ତ ଖାଇକି ତ ଗଲୁନି ଏତିକି ଟିକେ ଟିକେ ତୁ ତ ଜମା ଖାଇନୁ ଆଉ ସେ ଭାଇନା ପୁଅ ତ ଟିକେ ଟିକେ କଣ ଟିକେ ଖାଇଲେ ମୁଠେ ମୁଠେ ଭାତ ଗୁଡା ସବୁ ଥିଲା। ସବୁ କେତେ ଗୁଡେ ଭାତ ପକା ହେଲା ସେଦିନ।
ଆ-ଏତେ ଥଣ୍ଡା ମାନେ ଅଂଶୁ କୁ ଫାଷ୍ଟେ ହେଲା।
ହଁ।
ତାପରେ ଛୁଆ ପୁଅ କୁ ହେଲା।
ହଁ।
ତାଙ୍କର ଯାହା ଯେମିତି କମିଗଲାଣି ଲେଭୋସିଟିଜେନ୍ ଏ ଅଂଶକୁ ଆଣିକି ଦଉଚି ଖାଉଚି ମୁଁ ଯଉ ଇସୁନୁ ବି ଖାଇଲା ତାଙ୍କର ଯାହା ଯେମିତି କମିଗଲା ମତେ ତ ଧରିଲା କସିି ଆଉ।
ତୁ କଣ କହିଲୁ ସୋରିଷ ତେଲ ଟିକେ ଲଗେଇ ପକା ଯାହାହେଲେ ଆମ ମାନଙ୍କର ବେଶୀରେ ପାଣିରେ କାରବାର ନା ଆଉ। ଆଉ ସବୁବେଳେ ପାଣି ହାତ ଆଉ ସେ ଦିନେ ହେଲେ ମାନେ ଫାଙ୍କା ଅଛି ନା ହଁ ଥଣ୍ଡା ଜର ହେଇଚି କି ପାଣି ହାତ ଆଜି ହବୁନି କ କଣ କାମ ଟେ କରିବୁନି ବୋଲି। ଦେହ ଖରାପ ହଉ ଯାହା ହଉ ସବୁ କାମ ସେଥିରେ କଲାବେେଳକୁ ସେ ଆଉ ଟିକେ କମୁଚି ନା ସେ ଜଲ୍ଦି
ହଁ ବା।
ନା ଦି ଦିନି ଟିକେ ରେଷ୍ଟ୍ ମିଳିଗଲେ ହଁ ଦେହଟା ଟିକେ କମିଯିବ। ଏଁ-ବାସନକୁୁସନ ମଜା ମଜି।
ହଁ- ବାସନ ତିନି ଥର ଚାରି ଥର ମେଞ୍ଚେ ମେଞ୍ଚେ ବାସନ ମାଜିବୁ ଆଉ ଛୁଆ ମାନଙ୍କର ଯାହା ହେଲେ ଡ୍ରେସ୍ ଟା ଧୋଇବୁ ନା ନାଇଁ।
ହଁ- ହଁ। ସେଟା ଇଏ ଅ-ମେସିନ୍ ରେ ପକଉନୁ କି?
ଅଳପ ଟିକେ ଟିକେ ମେସିନ୍ ରେ କଣ ପକେଇବୁ କହିଲୁ। ଟିକେ ଅଧିକ ହେଲେ ସିନା ପକେଇବୁ ଅଳ୍ପ ଟିକେ ଟିକେ
ନାଇଁ ଏବେ ହେଇଚି ଯ-ଯଉ ଥଣ୍ଡା ଟା ଜର ଟା ଏବେ ଏବେ କରନି ସେ ପ ପକେଇ ଦେଇଥା ଦି ଖଣ୍ଡ ଦି ଖଣ୍ଡ ଯଉ ପିନ୍ଧୁଚନ୍ତି ପେକେଇ ଦେଇଥା ଏକା ଥରେ ତିନି ଦିନ ହେଲେ ମେସିନ ରେ ପକେଇ ଦବୁ। ସରିବ।
ବଉ କଣ କରୁଚନ୍ତି?
ହଁ ବଉ ଯାଇଥିଲେ ଛାତ ଉପୁରୁକୁ ଆଡେ କି କଣ କି ତଳ ଆଡେ ଆସିଲେ ତ ବୋଉ ଏବେ ମୁଁ ଏ ଘରେ ଅଛି ବୋଉ ଆର ଘରେ ବସିଥିଲେ।
ଆ ପୁଅ?
ପୁଅ ଟିଭିି ଦେଖୁଛି ହେତ ଉଠୀଲା ଶୋଇକି ଟିଭି ଲଗେଇ ଆସିକି ଆଜି ସ୍କୁଲ ନଥିଲା ଲାଇନ ନଥିଲା ଆଜି ଆଜି ସ ଖାଳୁ ଲାଇନ ଯାଇଛି ଯେ ସାଢେ ନଅଟା ଦଶଟା ଭିତରେ ଲାଇନ ଯାଇଛି ଯେ ଆସିଲା ଅଢେଇଟାରେ ଲାଇନ୍ ଏ ତ ଉଠିକି ମୁଁ କହିଲି ବର୍ଷା ପାଗ କହୁଥିଲା ପାର୍କ ଯିବ ବୋଲି ମୁଁ କହିଲି ବର୍ଷା କାଦୁଅ ପଚ ପଚ କୁଆଡେ ପାର୍କ ଯିବୁ ମୁଁ ଏଇଠି ଘରେ ବସେଇି ଟିଭିି ଲଗେଇ ଦଉଛି ଦେଖେ ଆଉ ଦେଖିଦେ ଏଇଠି ଖାଇଦେ କଣ ଟିକେ
ଆମର ହେଇ ଘଡଘଡ ହେଲାଣି କାଲି ଦେଢଟା ରାତିରୁ ବର୍ଷ ଶା ଢାଳୁଛି ଯେ ମୁଁ ଆଇଲି ଏ ଆଠଟା ଆଠଟା ରେ ମୁଁ ବାହାରିକି ଆସିଲି ବର୍ଷା ଝିପି ଝିପି ପକଉଥିଲା।
ହଁ ହଁ
ଆଉ ଦିନ ସାରା ନାଇଁ ଖରା ନାଇଁ ଖରା ଟୋଟାଲ ନାଇଁ ଦିନସାରା
ନା ଆଜି ତ ସକାଳୁ ବା ପୁଅକୁ ଯୋଉ ଛାଡିଦେମି ବୋଲେ ଆଠଟା ବେଳକୁ ଅ ଗଲା ବେଳକୁ ପୁରା ବାଘ ଭଳିଆ ଖରା ଆସିଲା ଯେ ମୁଁ କହିଲି ବୋଧେ ଆଜି ଖରା ଜୋରସୋର ହବ ଲୁଗାପଟା ଦି ଖଣ୍ଡ ସଫା କରିଦେଇଥିଲି ସେ ପା ପଛ ଟା ଧୋଇ ଦେଇଥିଲି। ଦେଖିଲା ବେଳକୁ ମୁଁ କଣ କହିଲୁ ଦେଖିଲାକୁ ବର୍ଷା ତ ଢାଳିଲା ଆଉ ଲୁଗାପଟା ଯାହା ଯେମିତି ଟିକେ ସୁଖ୍ ଶୁଖି ଯାଇଛି ତା ପା ପୋଛା ଏଡେ ମୋଟା ସିଏ ଆଉ ଶୁଖୁଛି କି
ହଁ ଦ
ଦଖ ନେଇ ଯେ ନା ଆଗଟା ବର୍ଷା ହେଇଥିଲା ଯେ ଯୋଉ ଭିଡିଓ କରିଥିଲୁ ଦେଇଥିଲୁ ନାଇଁ କିଷ୍ଟାଟସ୍ ପକେଇଥିଲୁ
ହଁ ହଁ
ଓହୋ ସେଇଟା ଯୋଉ ଆଗଟା ପକେଇ ଦେଇଥିଲୁ କିଲୋ ଟିଣ ପକେଇ ଦେଇଛୁ କି
ହଁ
ହଁ ଭଲ ହେଇଛି ଏ ଗାଡି ଫାଡି ରଖି ଖିଆ କୁ ଟିକେ ଭ
ଗାଡି ନହେଲେ ତିନି ବର୍ଷ ହେଲାଣି ଗାଡି ଯୋଉ ଓଦା ହଉଥିଲା
ହଁ ହଁ ନା ଭଲ ହେଇଛି ନା ଆଉ
ଟିଣ ତ ସେଠି ପଡୁଛି ତାପରେ କପଡା ଶୁଖୁଛି ସେଠି ବର୍ଷା ହେଲେ ହଁ କପଡା ସବୁ ଶୁଖୁଛି ଗାଡ଼ି ରହୁଛି ତା ସହିତ କପଡ଼ା ଶୁଖୁଛି ବର୍ଷା ହେଉଥାଉ ଯେତେ ହେଉଛି
ହଁ ସୁବିଧା ହେଲା ଭଲ ନା ଆଉ ଏଇ ଯୋଉ ଲୁହା ଆଙ୍ଗେଲ ଦିଟା ପୋତିକି ପକେଇ ଦେଇଛୁ ନା କଣ
ହଁ ଏଙ୍ଗଲ ଦିଟା ଖାଲି ପୋତିକି ଟିଣଟା ପଡିଛି
ଓହୋ ହଁ ହଉ ଗାଡି ସାଇକେଲ ଯାହାଲେ ଲୁଗାପଟା ଶୁଖେଇବାକୁ ସୁବିଧା ନା ଆଉ ନହେଲେ ପୁରା ମୁଣ୍ଡାମୁଣ୍ଡି ହେଇଗଲେ ଘର ଭିତରେ ତୁ ସବୁ କଣ କେତେ କରିବୁ
ହୁଁ ସେଇପା ବର୍ଷା ଯାଇ ଏବେ ଏବେ କପଡ଼ା ସବୁ ଶୁଖୁଥିଲା ତୋଳିକି ନେଲି ଅଧା ଅଧା ସବୁ ଅଧାରୁ ବାରଣା ଶୁଖୁ ଶୁଖି ଯାଇଛି ଯାହା ଯେମିତି ଆଉ ଟିକେ ଘରେ ପକେ ଇ ଦେଲେ ଶୁଖିଯିବ
ହଁ ହଁ ତୁ ଗୋଟେ କାମ କର ହେଇ ଷ୍ଟାଣ୍ଡ ଗୋଟେ ନେଇଆସିବୁ ଯେ ଅ ଏ ବର୍ଷା ଦିନରେ ଅସୁବିଧା ନାହିଁ ଯଉ ସୁଖେ ଆପେ ପାଇ ଯୋଉ ଷ୍ଟାଣ୍ଡ ଏଇଟା ବାରଅଣ୍ଡା ରେ ଥୋଇଦେଲେ ବି କଣ କହିଲୁ ଷ୍ଟାଣ୍ଡ ଟାକୁ ବାରଣ୍ଡା ଟାରେ ଥୋଇଦବୁ ପକେଇଦବୁ ସବୁ କି
ଶୁନୁ ଭାଙ୍ଗିଦେବଲ ଟିକେ ଆଜି ଘଣ୍ଟିଟାକୁ ଭାଙ୍ଗି ଦେଇଛି
ଓହ ନାଇଁ ଏବେ ନହେଲେ ନ ଆଣିଲେ ଆର ବର୍ଷ ଆଡକୁ ଆଣିବୁ ଯାଇସାରୁ ଆର ବର୍ଷ ଛ ବର୍ଷା ଦିନ ଆଗରୁ ନେଇ ଆଣିବୁ ଆଉ ସେ ଟିକେ ବଡ ହେଇଯିବଣି
ଆଜି ଘଣ୍ଟି ଟାକୁ ନେଲା ପକେଇଦେ ଛାଡିଦେ ଆ ଛାଡିଗଲା ପୁରା ଜାଣିଛୁ
କେମିତି କୋଉଠୁ ଭାଙ୍ଗି ଲାଗି ଘଣ୍ଟିଟା?
ଯୋଉଠି ଗରୁଡ ଅଛି ସେଇଟା ପୁରା ଭାଙ୍ଗି ଯାଇଛି। ଛାଡିଗଲା ତ ଆଉ ଯେମିତି ପୁରା ଛାଡି ଯାଇଛି। ଆଉ ଝଳେଇ କରିହବ କି? କଣ ହବ କେଜାଣି।
ହଁ ଆସିବେ ଟିକେ ତ ଆଉ କଣ କରିବୁ। ସେଟା ତୋର ପୁରା ଜଏଣ୍ଟ ବାଲା ଟା ନାଇଁ?
ହଁ ହେଇଥିବ ବୋଧେ ଜଏଣ୍ଟ ବାଲା ନହେଲେ କାହିଁ ଛାଡ଼ିଲା।
ନହଲେ ଛାଡିଯିବ କାଇହିଁକି? ଜଏଣ୍ଟ ବାଲା ହେଇଥିବ। ଏଠି ଯୋଉଟାକ ଅଛି ଜଏ ବାଲା ନୁହଁ। ଏମିତି ମାନେ ଟାଇଟ୍ କରିପାରିବୁ ଖୋଲି ପାରିବୁ। ଏମିତି ବାଲା।
ନା ଜଏଣ୍ଟ ବାଲା ଟା ବୋଧେ ଭାଙ୍ଗି ଗଲା
ହଁ ଆଉ ଛଳେଇ କରି ଆଣିବୁ ଭାଇନା କୁ ଦବୁ। ମୁଁ ଝଳେଇ କରି ଆଣିବି ନହେଲେ ଆଉ।
ବୋଇତାଳୁ ଡଙ୍କ ଟିକେ ହେଇଛି ଯେ ତାକୁ ରାଇ କରିବି ବୋଲି, ବୋଇତାଳୁ ସରିଗଲା ଆଜି ଡାଲମା କରିଦେଲି ହେଲେ ତାକୁ ରାଇ କରିପାରିଲିନି। ଦେହ ଭଲ ରହିଲେ ସିନା କିଛି କରିବାକୁ ଇଚ୍ଛା ହବ।
ହଁ ନା ଆମ ଦେହ ଭଲ ନଥିଲେ ଇଚ୍ଛା ହବ ନା ସେ ବୋଇତାଳୁ ଡଙ୍କ ଫଙ୍କ କଣ ରୋଷେଇ କରିବାକୁ। କହିବୁ ଡାଲି ଆଳୁ ଭର୍ତ୍ତା ଟିକେ କରିଦେଲେ ବି ଖାଇନିଅ ଆଉ କିଛି କରିବାକୁ ଇଚ୍ଛା ହବନି।
ଝାଳ ବୋହୁଛି କି ମୋ ଦେହରୁ ଏତେ ଝାଳ ବହୁଛି ଆଉ କହନି କାଲି ଠାରୁ ଝାଳ ବୋହୁଛି ବହୁଛି ଯେ କହନି ଆଉ।
ସେ ଜର ପାଇଁ ଜର ଥଣ୍ଡା ଟା ପାଇଁ ଥଣ୍ଡା ବି ଥିଲେ ଦେହରୁ ଝାଳ ବୁହେନି। ହଁ ସେଇଥିପାଇଁ। ମଝି। ମେଡ଼ିସିନ୍ ଯୋଉ ଖାଇ ଦୋଉଛୁ, ମେଡ଼ିସିନ୍ ଟା ଖାଇଲେ ଦେହରୁ ଝାଳ ଭାରି କରିଦବ।